ଆଉ କଣ ଆଜି ସକାଳୁ ଆପଣଙ୍କର ଏତେ ଡେରି ଆଜି ସକାଳୁ ଜମା ଦେଖା ନାହିଁ ମୁଁ ଆପଣଙ୍କୁ ହଉଛି ମାନେ କେତେ ଖୋଜିଲୁଣି କେତେ ମନେ ପକେଇଲୁଣି କି ମୋ ଚି ଦିଦି କୁଆଡେ ଗଲେ କୁଆଡେ ଗଲେ କୁଆଡେ ଗଲେ ଆପଣ ଏବେ ଆସୁଛନ୍ତି ଯାଇକି ଆପଣଙ୍କର ବିଦ୍ୟାଳୟ କେତେ ସମୟରେ ଅଛି?
ଦଶଟାରେ ଅଛି ଆଜି ଏବେ ଟିକେ ବର୍ଷା ଛାଡିଚି
ହ
ବର୍ଷା ଝାଡିଛି ଗାଧୋଇ ପାଧେଇକି ପଳେଇବି କାରଣ ବର୍ଷା ଝାଡି ଯାଇଛି ବର୍ଷା ପକେଇଲେ ଆଉ ଯାଇପାରିବିନି ସେଇଯୋଗୁରୁ ଗାଧେଇ ସାରିକି ଦଶଟା ବେଳକୁ ପଳେଇବି ଆଉ
ଦଶଟାରେ ତ ଆଜି ଜମା ବି ରା ଥିବ କାହିଁକିନା ଆପଣଙ୍କର ସବୁବେଳେ କାର୍ଯ୍ୟାଳୟ ଥାଏ। ଏଗାରଟା ବେଳେ ଆଜି କାହିଁକି ଦଶଟା ବେଳେ ଯିବେ ବୋଲି କହୁଛନ୍ତି ମିଛେଇ।
ନା ନା ଆଜି ମୁଁ ଦଶଟା ବେଳେ ମୁଁ ଦଶଟା ପଇଁଚାଳିଶ ରେ ପ୍ରେୟାର ହଉଛି। ତ ମୁଁ ଦଶଟା ବେଳେ ପଳେଇବି ଏଇଥି ପାଇଁକି ନା କାରଣ ଏବେ ଟିକେ ବର୍ଷା ଛାଡି ତାପରେ ଫୁଣି ବର୍ଷା ପକେଇଲେ ମୁଁ ଆଉ ଯାଇପାରିବି ନାଇଁ ଆଉ ନ ଯାଇପାରିଲେ ଲେଟ ହେଲେ ଗାଳି ବିି ସେଇ ଯୋଗୁରୁ ଟିକେ ଜଲଦି ପଳେଇବି ଆଉ
ଆଚ୍ଛା ଆଚ୍ଛା ଏମିତି କହୁଛନ୍ତି ତାହେଲେ ଆ ଏତେ ଜଲ୍ଦି ଯିବେ ମାନେ ଅଧଘଣ୍ଟା ପୁରା ଜଲ୍ଦି ଯିବେ
ହଁ କାରଣ ଯଦି ବର୍ଷା ପକେଇ ଦେଲା ସାଢେ ଦଶଟା ବେଳକୁ ତାପରେ ଆଉ ଯାଇ ବିି ପାରିବିନି ନ ଯାଇ ପାରିଲେ ଟିକେ ଗାଳି ବି ଶୁଣିବି ଲେଟ୍ ହେଲେ ସେଇ ଯୋଗୁରୁ ଆଉ
ନହିଁ ମୋ ଉପରେ ବିଶ୍ୱସ ରଖନ୍ତୁ ଜମା ବି ବର୍ଷା ହେବ ନାହିଁ ତ ଆପଣ ଆଉ ଟିକେ କାମ କରିକି ଯାଆନ୍ତୁ। ବୁଝିଲେ?
ହାଲୋ ଆପଣଙ୍କୁ କଣ ମୋ କଥା କିଛି ଶୁଭୁନାହିଁ କି?
ମୁଁ କହିଲି କି ଆପଣ ନା ମତେ ନେଇକି ଛାଡିଦେବେ ତ?
ମୁଁ ଛାଡ଼ି ଦେଇଥାନ୍ତି ମୋର ବହୁତ ଇଚ୍ଛା ଆପଣଙ୍କୁ ଛାଡ଼ିଦବାକୁ ହେଲେ ମୋ ପାଖରେ ଆଜି ଗାଡ଼ି ନାହିଁ। ଆଉ ମୁଁ ଯେତେବେଳେ କାଲି ରାତିରେ ଆପଣଙ୍କୁ ଡାକିଲି ଆସ ଟିକେ କାମ କରିବା ଆପଣ କାହିଁକି ଆସିଲେନି ଆପଣ ଯେହେତୁ ଜାଣିଛନ୍ତି ବହୁତ ଅଳ୍ପ ଦିନ ଭିତରେ ଆମର କାମ ସରିଯିବ। ଆଉ ତାପରେ ଆପଣ ଖେଳିପାରିବେ ହେଲେ ଆପଣ ତଥାପି ମଧ୍ୟ ଆସିଲେନି ମାନେ ଆପଣଙ୍କର ଏତେ ଖେଳ ପସନ୍ଦ। ଆଉ ମୋ କଥାକୁ ଟିକେ ଖାତିର ନାହିଁ। ମାନେ ଆଉ ଅଳ୍ପ ଦିନ ମଧ୍ୟରେ ଯେତେବେଳେ କାମ ସରିଯିବ ତାପରେ ମୁଁ କଣ ଆଉ ଆପଣଙ୍କୁ ଡାକିବି ବାରମ୍ବାର କି ଆସ ଆସ ଆସ ଆସ ଆସ ବୋଲି ଆପଣ ତଥାପି ବି ହେଉଛି ଆଜି ଆସିକି ମୋ ସ ମାନେ ଆପଣ କାଲି ରାତିରେ ଆସିଲେନି। କି ଆଉ କାମ କଲେନି ହଉ ଛାଡ଼ନ୍ତୁ ଆଜି ଆପଣ ସକାଳୁ କଣ ସବୁ କରୁଥିଲେ ଟିକେ କହିଲେ?
ସିଁ ଆଜି ସକାଳୁ ମୁଁ ଏବେ ତ ଶୋଇକି ଉଠି ଠିକି ବ୍ରସ୍ କରିକି ଖାଇକି ଆସିଲି ତାପରେ କାଲି ରାତିରେ ମୁଁ ଏଇଥିପାଇଁ ଆସିଲିନି କାରଣ ମୋ ମାମା ଡାକିଦେଲେ ଚାଲେ ଖାଇବୁ ତାପରେ ମୁଁ ଯାଇକି ଖାଇଲି। କହିଲା ମୁଁ କହିଲି ଯାଇକି ଅସୁବିଧା ନା କଲେ ନା ଯିବା କି ଦରକାର ନାହିଁ। ଶୋ ଜଲଦି ଶୋଇକି ଖାଲି ଜଲଦି ଉଠିକି ପଳେଇବୁ। ତ ଦେଖିଲା ବେଳକୁ ମତେ ଆଯି ପାଗଟା ବି ଭଲ ଦେଇଥିଲା ମୁଁ ଏକା ଥରେ ଶୋଇଛି ତ ଶୋଇଛି ଏବେ ଉଠୁଚି। ଉଠିକି ବ୍ରସ୍ ଫ୍ରସ୍ କରିକି ମୋବାଇଲ ଦେଖୁଥିଲି ମୋ ମୋବାଇଲ୍ ଦେଖି ସାରିକି ଖାଇଲି ଆଉ
ଆଚ୍ଛା ଆଉ ଯେତେବେଳେ କାଲି ଖେଳୁଥିଲେ ସେତେବେଳେ କଣ ଆପଣଙ୍କୁ କାମ କରିବା କଥା ମନେ ପଡିଲାନି ଯେତେବେଳେ ଏଇ ଛୁଆମାନଙ୍କ ସହିତ ଆପଣଙ୍କର କଲୋନୀର ଛୁଆମାନଙ୍କ ସହିତ ଆଚ୍ଛା ମୁଁ ସିନା ନଥିଲି ଫୋନ ତ ଥିଲା ଆଉ ଆମ ଘରର ସବୁ ସଦସ୍ୟମାନେ ବି ଥିଲେ। କାହିଁକି ଆପଣ ମିଛ କଥା କହୁଛନ୍ତି କହିଲେ?
କିନ୍ତୁ ଆଣ୍ଟିଙ୍କର ହଇ ନଥାନ୍ତା ତାଙ୍କର ହେଇଯାଇଥିଲା। ଆଉ ଅଙ୍କଲଙ୍କ ସହିତ ବି ମୁଁ କଥା ହେଇ ପାରିନଥାନ୍ତି ଆଉ ଗୋଟେ ରହିଲା ଆପଣ ଆପଣଙ୍କ ସହିତ ହିଁ ମୁଁ ଯାହା କଥା ହେଇଥାନ୍ତି କିନ୍ତୁ ଆପଣଙ୍କ ସହିତ ବି ଆଉ ତ ହେଇପାରିଲିନି ଏହିଁ କାରଣ କାଲି ଆପ ଆପଣ ଯେହେତୁ ଲେଟରେ ଆସିଲେ ଆଉ ଆପଣଙ୍କ ସାନ ଭଉଣୀ ମତେ କହିଲେ କି ସେ ନଅଟାରେ ଆସିବ। ସେଇ ଜୁଗରୁ ନଅଟା ସୁଦ୍ଧା ମୋର ସବୁ କାମ ସାରିଲା ବଳକୁ ତମେ ଯେତେବେଳେ ଦଶଟାରେ ଆସିଲ ସେତେବେଳେ ମୁଁ ସୁଁ
ଆଉ ଆପଣ ଜମା ମିଛ କଥା କୁହନ୍ତୁ ନାହିଁ ତ। ଜମା ବି ମିଛ କଥା କୁହନ୍ତୁ ନାଇଁ ଆପଣ ବହୁତ ଆଜି କାଲି ମିଛ କଥା କହିଲେଣି। ଯୋଉଥିପାଇଁ କି ମୁଁ ଆପଣଙ୍କ କଥାକୁ ବିଶ୍ଵାସ କରିବାକୁ ମତେ ବହୁତ ଡର ଲାଗୁଛି ହଉ ଆପଣ ଆଜି ସକାଳେ କେତେବେଳେ ଉଠିଲେ ଆଉ କଣ ଖାଇଲେ?
ଆଜି ସକାଳେ ମୁଁ ଇଡ଼ିଲି ଭାତ ଡାଲି କ ପଡିବ
ଆପଣଙ୍କ କଥା ମତେ ଅଧା ଅଧା କଟା ହଁ ଆପଣଙ୍କ କଥା ମୋତେ ଅଧା ଅଧା କଟା କଟା କରିକି ଶୁଭୁଛି।
ହଁ ମୁଁ କହିଲି କି ଆଜି ସଖାଳେ ମୁଁ ନଅଟା ବେଳେ ଉଠିଲି ଆଉ ପାଞ୍ଚରୁ ଦଶ ମିନିଟରେ ସବୁ କାମ ସାରିକି ମୋବାଇଲ ଦେଖିଲି ମୋବାଇଲ ଦେଖି ସାରିଲା ପରେ ଖାଇଲି ଖାଇଲି କଣନା ଉପମା ତରକାରୀ ଆଉ ଯୋଉ ପୁରୀ ମଟର ଆଳୁ ତରକାରୀ।
ଓହୋ ଆପଣ ଆଜି ଏତେ ଭଲ ସୁଆଦିଆ ଜିନିଷ ସବୁ ଖାଇଛନ୍ତି। କାହିଁକି ଆପଣ କଣ ଆଜି ହଉଛି ଏତେ ଭଲ ଜିନିଷ ସବୁ କେମିତି ଖାଇଲେ?
ହେଇଯାଇଥିଲା ଆଜି ଟିକେ ପାଗଟା ଭଲ ଯାଇଥିଲା ଯେମିତି କାଲି ଆପଣଙ୍କର ହେଇଥିଲା ପୁରି ତରକାରି ଡାଲମା। ଆ ଆଜି ବି ଆମର ଟିକେ ହେଇଯାଇଥିଲା ଆଉ ଉପମା ତରକାରୀ କୁ ପୁରୀ ତରକାରୀ ଆଉ। ଆ ଉପମାକୁ ମଟର ଆଳୁ ତରକାରୀ ହେଇଥିଲା ତାପରେ ପୁରୀବି ହେଇସାରିଥିଲା ତାପରେ ଦିଦି କହିଲା କି ମୁଁ ଯାଉଛି ଟିକେ ପୁରୀ କରିବି ତାପରେ ସେ ପୁରୀ କଲା ଯଉ ଉପମା କଲା ତାପରେ ଉପମା କରି ସାରିଲା ପରେ କାଲି ରାତିରେ ଆପଣ ଆଣବଟା ହେଇଥିଲା ମୋ ପାଇଁ ଟିଫନ୍ କରିଦେଇକି ଯାଇଛନ୍ତି ମୁଁ ପିଠା ଆଉ ପୋଟଳ ଆଳୁ କଷା ନେଇକି ଯିବି ଟିଫନ୍।
ଆଚ୍ଛା ଆଉ ମୁଁ କଥା ଟିକେ ଶୁଣିଲେ ଆପଣ ଆଜି ମାନେ ଆଜି ଏଇ ସମୟରେ ଆପଣଙ୍କର? ହଉଚି ଦିଦି କେତେବେଳେ କାମକୁ ଗଲେ?
ସିଏ ଗଲାଣି ନଅଟା ପାଞ୍ଚ ରୁ। ଆଉ ସିଏ ଯେତେବେଳେ ଗଲା ସେତେବେଳେ ମୁଁ ଉଠିଲି। ସେଇ ଯୁଗରୁ ଜଲଦି ସବୁ କାମ ସାରିକି ତା କାମ ହେଇ ମୁଁ ଆସିକି ମୋବାଇଲ ଦେଖିଲି ମୋବାଇଲ ଦେଖି ସାରିକି ଖାଇଲି ଖାଇ ସାରିକି ଏଇ ଆପଣଙ୍କ ସହିତ ଏବେ କଥାବାର୍ତ୍ତା ହଉଛି ଆପଣ ଆଜି ସକାଳୁ କଣ ଖାଇଛନ୍ତି?
ମୁଁ ମଧ୍ୟ ଆଜି ସକାଳୁ ବହୁତ ସାରା ଜିନିଷ ଖାଇଛି। ନାଇଁ ନାଇଁ ମୁଁ ଆପଣଙ୍କୁ ମିଛ କହିଲି ମୁଁ ଆଜି ସକାଳୁ ଏବେ ତ ଉଠିଲି ଏବେ ଆପଣଙ୍କ ପାଇଁ ଅ ଅପେକ୍ଷା କରି କରି ଆପଣଙ୍କ ସହିତ କାମ କରିବି ବୋଲି ଅପେକ୍ଷା କରି କରି କରି କରି କରି କରି ଏବେ ଦାନ୍ତ ଘଷିଲି ଆଉ ଏବେ ଟିକେ ମୁହଁରେ ସଜବାଜ ହେଇକି ଲଗେଇକି ବସିଚି। ଏବେ ଗାଧେଇବାକୁ ଯିବି ଗାଧେଇକି ଆସିଲା ପରେ ମୁଁ ଚିକେନ ଖାଇବି। କାହିଁକିନା ମୋ ମାମା ଚିକେନ କରିସାରିଚି। ଆଉ ମୋ ଭଉଣୀ ମଧ୍ୟ ଚିକେନକୁ ଖାଇସାରିଚି ସେଥିପାଇଁ ମୋର ଖାଲି ଚିକେନ ଖାଇବା ବାକି ରହିଲା। ସେଥିପାଇଁ ମୁଁ ଚିକେନ ଖାଇବି ବୁଝିଲେ?
ଓହୋ ତାହେଲେ ଆଜି ଆପଣ ଚିକେନ ଖାଇବେ? ଆଉ ଆପଣଙ୍କ ଭଉଣୀ ଖାଇସାରିଲେଣି ଆପଣ କାହିଁ ଏଯାଏଁ ଖାଇନାହାନ୍ତି?
ମୋ ଭଉଣୀ ହଉଚି ଗୋଟେ ରାକ୍ଷାଶୁଣି। ସିଏ ତ ମନ ଇଚ୍ଛା ସବୁବେଳେ ଯେତେବେଳେ ତାକୁ ଖାଇବାକୁ ଦବ ସିଏ ଖାଇବ। ହେଲେ ମୁଁ କଣ ସେମିତି ମୁଁ ଆଗ ମୋ ନିତ୍ୟ କର୍ମ ସାରିବି। ତାପରେ ପ୍ରାର୍ଥନା କରିବି ତାପରେ ଯାଇଁକି ଖାଦ୍ୟକୁ ସ୍ପର୍ଶ କରିବି ନହେଲେ ସେତେ ଯାଏଁ ଖାଦ୍ୟକୁ ମୁଁ ସ୍ପର୍ଶ କରିପାରିବି ନାହିଁ।
ଆପଣଙ୍କର ଯଦି ଭଉଣୀ ରାକ୍ଷାଶୁଣି ତାହେଲେ ଆପଣଙ୍କ ଭଉଣୀ କାହିଁକି ଗୋଟେ ଡାଙ୍ଗ ଭଳିଆ ଆପଣ କାହିଁକି ଗୋଟେ ହାତୀ ଭଳିଆ ମତେ କହିବେ?
ଏଇଟା କଣ ଆପଣ ଜାଣିନାହାନ୍ତି ଯିଏ ବେଶୀ ଖାଏ ସିଏ ଡାଙ୍ଗ ହେଇକି ରୁହେ ଯିଏ ଅଳ୍ପ ଖାଏ ମା ତୃ ମାତ୍ର ପାଣି ପିଇଲେ ମଧ୍ୟ ସେ ଫୁଲିକି ମୋଟା ଦେଖାଯାଏ। ଆପଣ ଏତିକି କଥା କଣ ଜାଣିନାହାନ୍ତି ଏ ଜଗତର ଏ ସମାଜର ଏଇଟା ପରା ନିୟମ।
କିନ୍ତୁ ମୁଁ ତ ଅଧିକ ଖାଇଲେ ମୋଟା ହେଇଯାଉଚି। ଆପଣ ତ ବି ଅଧିକ ଖାଉଥିଲେ ଆଗରୁ ଆପଣଙ୍କ ଭଉଣୀ ତ କମ ଖାଉଥିଲେ ଏବେ ଅଧିକ ଖାଉଛନ୍ତି। ଆଉ ଆପଣଙ୍କ ଅ ଯୋଉ ଖାଉଛନ୍ତି? ଯୋଉ ଆପଣ ଯୋଉ ଛୋଟବେଳେ ଯୋଉ ମେଞ୍ଚ ମେଞ୍ଚ ଖାଇବା ଖାଉଥିଲେ। ଏବେ ସିନା ଖାଉନାହାନ୍ତି ଆଗରୁ ତ ଖାଉଥିଲେ ନା?
ଆଗରୁ ଖାଉଥିଲି ହେଲେ ଏବେ ତ ବେଶୀ ଖାଉନି ନା ତ କଣ ଯାଉ କଣ ଫରକ ପଡ଼ୁଛି ଆପଣଙ୍କର ମୁଁ ଯେତେ ଖାଇଲି ନ ଖାଇଲି ଇଏ କଲି ସିଏ କଲେ ଆପଣଙ୍କର କଣ ଫରକ ପଡ଼ୁଚି?
ଆପଣ ଟିକେ ମୋଟି ହେଇଯାଉଚନ୍ତିନା ଆଉ ଆପଣଙ୍କର କୋଲେଷ୍ଟ୍ରୋଲ ବାହାରିବ ସେଇଥିପାଇଁ ମୁଁ ଆପଣଙ୍କ ପାଇଁ ଟିକେ ଚିନ୍ତ ନ୍ତା କରୁଚି ତାପରେ ଆପଣଙ୍କୁ ଯଦି ମଧୁମେହ ହେଇଯିବ? ତାହେଲେ ଆହୁରି ଅସୁବିଧା ହବ କାରଣ ଆପଣ ମୁଁ ଶୁଣିଚି ଆପଣ କ୍ଷୀରି ଖାଇବାକୁ ବହୁତ ପସନ୍ଦ କର ଆପଣଙ୍କର ଯଦି ମ ମଧୁମୟ ମାନେ ଡାଇବେଟିସ୍ ହେଇଗଲା ତାହେଲେ ବହୁତ ମୋ ଭଉଣୀ ଆଉ ମୁଁ ଆପଣଙ୍କର ଖିରୀ ଯୋଉ ଏତେ ପ୍ରିୟ ଆମେ ତାକୁ କୁ ଡେଲି କରିକି ଖାଇବୁ।
ଓହୋ ଆପଣଙ୍କ ତାହେଲେ ଖିରି ଏତେ ପସନ୍ଦ ଏତେ ପସନ୍ଦ ଏତେ ପସନ୍ଦ ଯେ ଆପଣ ନିଜ କଥା ନ କହିକି ମତେ ସେଇ କଥା କହିଦଉଚନ୍ତି ଯେ ଆ ମତେ କ୍ଷିରି ବହୁତ ପସନ୍ଦ ଏଇଆତ।
ଆଉ କୁଆଡେକୁ କ୍ଷିରି କାହାର ପସନ୍ଦ ନା ଆପଣ ତ ଯୋଉ ଭୋଜିକୁ ଯାଇଥିବେ ସେଇଠି ଖିରି ଭା ତ ଡାଲମା ଖଟା ଏଗୁଡାକ ପୁରା ଭାତ ସଉ ଅଲଗା ସବୁ ଜିନିଷ ଫଳ ଅଳପ ଖାଇକି
ହଁ
ହଁ ଯୋଉ କ୍ଷୀର କୁ ଅଧିକ ଖାଆନ୍ତି ଯେମିତି କିି ପାଞ୍ଚ ଛଅ ଗ୍ଲାସ ପିଇଯାଆନ୍ତି ମାନେ ଆପଣଙ୍କୁ ଖିରି ପ୍ରିୟ କାରଣ ଏଇଠି ଥରେ ଆମର ଭା ମେଘେଶ୍ଵର ମନ୍ଦିରରେ ଭୋଜି ହେଇଥିଲା ଆପଣ ତ ଜାଣି ଥିବେ ଯୋଉ ଶିବ ବିବାହ ରିସେପସନ ହଉଛି। ସେଇଠି ସେଇଠି ଯେତେବେଳେ ଭୋଜି ହେଇଥିଲା ସେଇଠି କରିଥିଲେ ଭାତ ଡାଲମା ଖଟା ଖିରି ଆପଣ ଭାତ ସିିନା ଅଳପ ଖାଇଲେ କିନ୍ ତ ଖିରି ଆପଣଙ୍କ ଅ ଯୋଉ ଖିରି ଆପଣଙ୍କ ଭଳିଆ ମଣିଷଙ୍କ ପାଇଁ ଗୋଟେ ଗୋଟେ ଥରେ ଦଉଥିଲେ ଆଉ କାହାକୁ ଥରେ ଥରେ ଦଉନଥିଲେ। ଆପଣ ଯଦି ମୋର ଯଉ ଯଦି ଖାଇଥାନ୍ତେ। ତାହେଲେ ଆପଣ ବୋଧେ ଅଧିକ କ୍ଷିରି ଖାଇ ପାରିଥାନ୍ତେ। କାରଣ ସେଇଟାକୁ ଇଟା ହଉଛି। ଆପଣ କ୍ଷିରି ଖାଇ ସାରିଲେ ତାପରେ ଡାଲମା ନେଇ ଆସିବେ ସେ ଡାଲମା ଟାକୁ ଫୋପାଡି ଦେବେ। ପୁଣି ଯାଇକି କ୍ଷୀରି ନେଇ ଆସିବେ ଏମିତି ଯଦି ଆପଣ କରିକି ଆଣିଥାନ୍ତେ ତାହେଲେ ଭଲ ହେଇଥାନ୍ତା ହଉ ଏବେ ପାଇଁ ତ ମୁଁ ରଖୁଛି ଆଉ କେତେବେଳେ କଥା ହବା।